ହାଲୋ।
ହଁ, ହଁ, ଟୁକୁ
ହଁ, କ'ଣ କରୁଛ?
କିଛି ନାହିଁ ଏ ତଳକୁ ଯାଇଥିଲି ଗରମ ତ ଯୋଉ ପ୍ରକାର ହଉଛି ଛାଡ। ତ ପାଣି ଆଣିବାକୁ ଯାଇଥିଲି। ତମେ?
ମୁଁ ଏବେ ଜଷ୍ଟ ଖାଇକି ଆସିଲି ଆଉ। ପ୍ରବଳ ତ ଗରମ ସବୁଆଡେ ଗରମ।
ମୁଁ ଆଜି ଆଉ କେତେ ଦିନ ପରେ ଗଲା ପରେ ସ୍କୁଲ ଯୋଉ ଖୋଲିବ ପିଲାମାନେ କେମିତି ଯିବେ କି ଜାଣି?
ହଁ।
ତ ଆମ ଟପିକ୍ ଉପରେ ଆମେ କଥା ହେବା, ଆମ ଟପିକ୍ ଥିଲା ଖାଇବା ଉପରେ କିଛି। ତ ଖାଇବା ଉପରେ ତ କ'ଣ କ'ଣ ଭଲ ଲାଗେ କୁହ?
ଖାଇବା ଉପରେ ତ ମୋତେ ସାଧା ହିଁ ଭଲ ଲାଗେ। ତମକୁ
ମତେ ଅଣ୍ଡା ଛାଡିକି ଅ ଏ ଅଣ୍ଡା ଛାଡିକି କହୁଛି। ଆମିଷରେ ଖାଲି ଅଣ୍ଡାକୁ ଛାଡ଼ିକିରି ଆଉ କିଛି ଖାଏନି।
ଓ ହୋ।
ସାଧା ଜିନିଷ ସବୁ ଖାଏ, ବାକି ଆମ୍ବିଳ ଏଗୁଡା ଖାଇନି।
କାଇଁ ତୁମକୁ ଭଲ ଲାଗେନି?
ନା।
ହୁଁ, ହୁଁ। କୁହ। ହଁ ସେମିତି ଚିଲିଆକ ତ ଭଜା ହବ।
ହୁଁ।
ତାପରେ ଭଜା ହେଇ ସାରିଲା ପରେ, ତାକୁ ସସ୍ ଫସ୍ ପକେଇ ଭାଜିବ ଆଉ। ହଁ, ମୋତେ ଭଲ ଲାଗେ କେତେ କଣ ଖାଇବୁ?
ଆଚ୍ଛା କ୍ୟାପ୍ସିକମ ଭଜା ଖାଲି ଖାଇଛ ଆଳୁ ଆଉ କ୍ୟାପ୍ସିକମ୍ ପକେଇକିରି? ସେଇଟା ବି ହୁଏ। ହଁ ଭଲ ଲାଗେ। ମୁଁ କେତେଥର ବନେଇଛି ଆଉ ମାନେ ଯେବେ ଏବେ କିଛି ନଥାଏ ତ ମୁଁ ପରିବା ଆଣିବାକୁ ଯାଇଛି। ଚିଲିଫିଲି କରିବା ପାଇଁ ତ କ୍ୟାପ୍ସିକମ୍ କେବେ କେବେ ଥାଏ ଘରେ କିଛି ଅଲଗା କିଛି ପରିବା ନଥିଲେ ମୁଁ କ୍ୟାପ୍ସିକମ୍ ଆଉ ଆଳୁ ଭାଜିଦିଏ। ପଖାଳ ସହ ଖାଇବାକୁ ତ ଭଲ ଲାଗେ।
ହଁ। ଆଉ କଣ ଭଲ ଲାଗେ?
ଏମିତି ଆଉ ଦା ଛତୁ ତରକାରୀ କେମିତି କର?
ଛତୁ ତରକାରୀ ଆଗ ଛତୁକୁ ଭଜା ହେଇକି ତାପରେ ତାକୁ ସୋରିଷ ବଟା ଦେଇକି କଷା କଷି କରିଲେ ଭଲ ଲାଗେ। ନହେଲେ କେବଳ ଛତୁରେ ଭାଜିକି ଖାଇଲେ ଭଲ ଲାଗେ।
ନା ଆମର ଏମିତି ତ ହୁଏନି। ଆମର ତରକାରୀ ଯୋଉ କରନ୍ତି ତ ସିମ୍ପୁଲ୍‌ଲି କରନ୍ତି। ଛତୁକୁ ଫାଷ୍ଟ ଆମର ଅଦା ରସୁଣ ପେଷ୍ଟ ଆଉ କରେଇରେ ଫାଷ୍ଟ ଅ ତେଲ ପକେଇରି ଅଦା ରସୁଣ ଆମର ସୋରିଷ ଜିରା ବାକି ତାପରେ ଅଦା ରସୁଣ ପେଷ୍ଟ ତାପରେ ଟମାଟୋ ପେଷ୍ଟ ପଡେ। ତାପରେ ଆମର ଯାହା ହଳଦୀଗୁଣ୍ଡ ଲଙ୍କାଗୁଣ୍ଡ ଗରମ ମସଲା। ଲୁଣ ଏଗୁଡାକ ପକେଇକିରି ମାନେ ସେ ମସଲାରୁ ତେଲ ଛାଡିଲା ପର୍ଯ୍ୟନ୍ତ ଅ ଘାଣ୍ଟିବା ଟିକେ ତାପରେ ଆମେ ଆଳୁ ଅଲଗା ସିଝେଇକି ରଖିଥିବା ଅ ସେ ଆଳୁ ପକେଇବା, ନାଇ ଫାଷ୍ଟ ଛତୁ ପଡ଼େ, ଛତୁ ଛତୁ ପକେଇବା, ଛତୁ ରୁ ପାଣି ବାହାରେ ତ ତା ଉପରେ ଟିକେ ଅଳ୍ପ ଟିକେ ଲୁଣ ପକେଇବା ଯେହେତୁ ଆମେ ମସଲା ରେ ଲୁଣ ପକେଇଛେ, ଛତୁ ଉପରେ ଅଳ୍ପ ଟିକେ ଲୁଣ ପକେଇବା ଆମ ସ୍ଵାଦ ଅନୁସାରେ ଲୁଣ ପକେଇବା, ତାପରେ ଛତୁରେ ସବୁ ପାଣି ବାହାରି ସାରିଲା ପରେ, ଆଳୁକୁ ତ ଆମେ ଅ ସିଝେଇ ଦେଇ ଥିବା, ତ ଆଉ ସିଏ ସିଝିବା କିଛି ଦରକାର ନାହଁ। ତ ଆଳୁ ପକେଇବା ଦେନ୍ ଘାଣ୍ଟିବା। ମସଲା ଟା ଟିକେ ସେଇ ଛତୁ ଆଉ ଆଳୁ ରେ ମିଶି ସାରିଲା ପରେ ଟିକେ ଅଳ୍ପ ପାଣି ଦେଇକି, ଆମେ ଯେତେ ଜଣ ଖାଇବା, ସେଇ ହିସାବରେ ଆମେ ପାଣି ଦେଇକି କରିବା ଆଉ ତାପରେ ଉପରେ ଧନିଆ ପତ୍ର କସ୍ତୁରୀ ମେଥି ଟିକେ ପକେଇଲେ ଭଲ ଲାଗିବ। ଛତୁକୁ କୋଉ ସାଥି ରେ ଖାଇବାକୁ ଭଲ ଲାଗେ ତମକୁ ଭାତ କି ରୁଟି?
ରୁଟି, ରୁଟି, ରୁଟି, ଖାଇବା ମତେ ଛତୁ ଭଲ ଲାଗେ।
ଆଚ୍ଛା, ଆଉ କଣ ଭଲ ଲାଗେ? ଅଣ୍ଡା କେବେବି ତମେ ଖାଇନ ମାନେ ପିଲାଦିନୁ କେବେ ବି ନାହିଁ?
ନା ଆଇଁଷ ମୁଁ ଟୋଟଲ ଖାଏନି।
ଆଚ୍ଛା। ସନ୍ତୁଳା ବନେଇ ଆସେ?
ହଁ।
କେମିତି ବନାଅ?
ସବୁ ପରିବାକୁ ଆଉ କଟା ହେଇ ଯିବ ଧର ଆଳୁ, କୋବି, ତ ବନ୍ଧା କୋବି
ଏ ଗୁଡ଼ା ସନ୍ତୁଳା ରେ ପଡ଼େନି! ସନ୍ତୁୁଳା ରେ ତ ଖାଲି କଖାରୁ, ଆଳୁ, ବାଇଗଣ।
ଆଉ କିଛି ପଡେନି?
ହଁ ଅମୃତଭଣ୍ଡା ପଡ଼େ।
ହଁ ଭଣ୍ଡା ପଡେ।
ନା ଆମର ଏପଟେ ସିମ୍ପଲ ହୁଏ ମାନେ ଆଳୁ ଆଉ ଏ ବାଇଗଣ, କଖାରୁ
ହଁ।
ମାନେ ଲାଉ ଏଗୁଡ଼ାକ ସବୁ ପକେଇକି ହୁଏ। ଆଉ ଫୁଲକୋବି, ପତ୍ରକୋବି ଏଗୁଡ଼ାକ କିଛି ପଡ଼େନି।
ହଁ।
ବାକି ସ୍ଵାଦ ଅନୁସାରେ ଲୁଣ ପଡିବ, ସେଥିରେ ଟମାଟୋ କେତେଟା, ମାନେ ଖଟା ରହିବା ପାଇଁ ଟିକେ ଟମାଟୋ ଆଉ, ଟମାଟୋ ଗୋଟେ ହିଁ ପଡ଼ିବ, ମାନେ ଅଧିକ ପଡ଼ିବନି ସେଥିରେ ହଳଦୀ ଗୁଣ୍ଡ ହାଫ ଚାମଚ, ପୁରା ଅଳ୍ପ ଯେମିତି ତରକାରୀ ଭଳି ନ ଦେଖାଯିବ ବାକି ସୋରିଷ, ସୋରିଷ ତେଲରେ ଆମେ ଫୁଟେଇବା ଆଉ। ତୁମେ କେମିତି କର କହିଲ?
ଆମର ତ ଫାଷ୍ଟ ଯୋଉ ଯେତେ କଣ ପରିବା ସବୁକୁ ସିଜା ହେଇଯାଏ।
ହୁଁ।
ସିଜା ହେଲା ପରେ ତାକୁ ଅଳ୍ପ ତେଲରେ ସବୁ ଏକା ସାଙ୍ଗରେ ହଳଦୀ ମସଲା ଗୁଣ୍ଡ କରି
ମସଲା ଗୁଣ୍ଡ ସିନ୍ତୁଳାରେ କଁ ପଡ଼େ ଖାଲି ହଳଦୀ ଗୁଣ୍ଡ ଟିକେ ପଡ଼େ। ହଁ ଆଉ ବାକି ପଞ୍ଚଫୁଟଣ ଯାହା ବାକି ହୁଏ। ବେସର କି ଡାଲମା?
ହଁ ଡାଲମା ଡାଲମା ତ ହେଇଚି। ସିଟି ମାରିଦେଲ ଛୁଙ୍କ କରିଦେଲ ଡାଲି ଇଏରେ ସବୁ ପକେଇଦେଲ ହେଇଗଲା।
ଆମେ ଏବେ ଜଷ୍ଟ ସନଡ଼େ ଦିନ
ହଁ।
ଆମେ ସଣ୍ଡେ ଦିନ ଫିଷ୍ଟ୍ କରୁଥୁଲୁ ସାଙ୍ଗମାନଙ୍କ ସହ ଯେହେତୁ ସିଏ ଶିବ ମନ୍ଦିର ଥିଲା ତ ଆମେ ସେଦିନ ଫିଷ୍ଟ କରୁତୁ ଭାତ ଡାଲମା ଚିପ୍ସ୍ ଆଉ ପାମ୍ପଡ଼। ଆଉ ପନିର୍।
ହୁଁ ହୁଁ। କଣ କେମତି ରୋଷେଇ କଲ?
ତ ଡାଲମା ମୁଁ ବନେଇଥିଲି ଅଁ ଅଁ ପାଣି ଫୁଟିଲା ପରେ ମାନେ ଅଳ୍ପ ଫୁଟିଲା ପରେ ଆମ ହରର ଡାଇ ଡାଲି ଯାହା ସେତିକି ଆମେ ପକେଇଥିଲୁ ତାପରେ ଟିକିଏ ସିଏ ସେ ସିଜିଲା ପରେ ଡାଲିଟା ଆଳୁ ଆଉ ଆମର ଉମ୍ ଦେଶୀଆଳୁ ଯା ରଏ ସେଇ ପକେଇଥିଲୁ ତାପରେ ଆଳୁ ଟିକେ ସିଜିଲା ପରେ ଆମେ ବାଇଗଣ ପକେଇଥୁଲୁ ଆଉ ଆମର ଅମୃତଭଣ୍ଡା ପକେଇଥିଲୁ। ଦେନ୍ ସେଗୁଡ଼ା ଟିକେ ସିଜିଲା ପରେ ମାନେ ଅ ଡାଲମା ଟା ପାଖେଇ ଆସିଲା ଟାଇମ୍ ରେ ଆମେ ପକେଇ ଥିଲୁ କି ଟମାଟ ତାଦୁରେ ଆମର ଜିରାକୁ ଭାଜିକିରି ଏଁ ଜିରା ଧନିଆକୁ ଭା ଜିକିରି ଗୁଣ୍ଡ କରିକି ପକେଇଥିଲୁ ତାର ଯାହା ବାସ୍ନାଟା ଆସିବ। ବାକି ସେତିକି ସିଜି ସାଇଲା ପରେ ସବୁ ହେଇ ସାଇଲା ପରେ ହଳଦୀ ଗୁଣ୍ଡ ଆମର ଲଙ୍କାଗୁଣ୍ଡ ଆ ଆଉ ଧନିଆକୁ ଯାହା ଧନିଆ ଗୁଣ୍ଡ ବି ଯୋଉ ଆସେ ଧନିଆ ଜିରା ଗୁଣ୍ଡ ଆସେ। ସେଗୁଡ଼ାକୁ ଗୋଟେ କରେଇରେ ସବୁ ଅ ରସ ଶୁକିଲା ଲଙ୍କା ତେଜପତ୍ର ଆମର ଜିରା ଏକ୍ ଏତିକି ସବୁ ପକେଇକିରି ଭାଜିକିରି ଦେନ୍ ପକାହେଇଥିଲା ଆ ସେଇ ମାନେ ଯୋଉ ଫୁଟଣ କରାହେଇଥିଲା ସେଇଥିରେ ଜିରା ଗୁଣ୍ଡ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଏଗୁଡ଼ାକ ସବୁ ପଡ଼ିଥିଲା ହେଙ୍ଗୁ
ହୁଁ।
ତାପରେ ଲୁଣ ଆମେ ଆମ ଖାଇବା ହିସାବରେ ପକାଇଥିଲେ ଦେନ୍ ତା ଉପରେ ଟିକେ ଦି ଘିଅ ଟିକେ ପଡ଼ିଥିଲା। ଭଲ ଲାଗୁଥୁଲା ବାସ୍ନା ବି ଭଲ ଆଉଥୁଲା। ବେସର କେବେ ବନେଇଚ?
ନାଁ। ମତେ ତ ଆସେନି।
ଆଉ ସେ ଡାଲମା ବନେଇ ପାର ତାହାଲେ ଖାଲି। ଡାଲି ବି ତ ସାମ୍ପୁଲ୍ ନାଁ ଡାଲି ବି ସେମ୍।
ହଁ ଡାଲି ତ ହରଡ଼ ଡାଲି ପାଣିରେ ଗରମ ହେଲା ହଳଦୀ ଟିକେ ପଡ଼ିଲା ଛୁଙ୍କ ମରାହେଲା ଏତିକି ତ ଆଉ।
ହଁ ବା ସେ ଡାଲି ତ ପ୍ରେସର୍ କୁକର୍ ରେ ବସେଇଦେଲା ପରେ ଆଉ ଅଲଗା ଚେ ଆମର ଅଁ କିଛି ଅଁ ଘରେ ରୁହେ ଜିରା ଷୋରିଷ କଞ୍ଚା ଲଙ୍କା ବାକି ପିଆଜ ଏତିକି ହେଲେ
ହୁଁ।
କେତେଜଣ ଡାଲିରେ ଆଳୁ ପକାନ୍ତି ନାଇଁ ଯଦି ପକାନ୍ତିନି ଅଧିକ ଲୋକ ଖାଇବାରେ ପକାନ୍ତିନେଇ। ତ ବେସର ଆମେ ହୁଁ ନାଇଁ ଆମର ଏପଟେ ପକାନ୍ତି କାରଣ ଆମେ ଅଧିକ ଲୋକ ଯଦି ଖାଉ ତ ଆମର ଏପଟେ ପକେଇଥାନ୍ତି।
ହୁଁ।
ତ ବେସର ବନା ହେଉଛି ବେସର ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ତରକାରୀ ଯେଉଁଥିରେ ଅଁ ସୋରିଷ ମୁଖ୍ୟ ସ୍ୱାଦ ହେଉଛି ତାର ଆମର ଆବଶ୍ୟକ ଜିନିଷ ହେଉଛି ସୋରିଷ ତେଲ ରସୁଣ ଶୁଖିଲା ଲଙ୍କା ହଳଦୀ ଲୁଣ ଲୁଣ ସୋରିଷ ତେଲ ଆଉ ପାଣି ଆବେ କି ଫଳମୂଳ କହିବାକୁ ଗଲେ ଆମର ଆଳୁ ପଡ଼େ ବାଇଗଣ ପଡ଼େ ଆଉ
ହୁଁ।
ଫୁଲକୋବି ପଡ଼େ ଆଉ ବାକି ଆମିଷ ନିରାମିଷ ତ ଦିଟା ଅଛି। ତମେ ସାଧା ଟା ହିଁ କହୁଛେ ତ ଏଇଗୁଡା ସବୁ ପକେଇକିରି ସେମ୍ ଡାଲମା ଭଳିଆ ହିଁ ବାକି ଏଥିରେ ମସଲା ଗୁଣ୍ଡ ସବୁ କିିଛି ପଡ଼େ ସେଥିରେ ଖାଲି ହଳଦୀ ଗୁଣ୍ଡ ମର୍ଚ୍ଚ ଗୁଣ୍ଡ ଧନିଆ ଗୁଣ୍ଡ ଏତିକ ହିଁ ପଡ଼େ। ଏଥିରେ ଚିକେନ୍ ମସଲା ପଡ଼େ ଆ ବାକି ସାଧା ମସଲା ପଡ଼େ ଏଗୁଡ଼ାକ ହିଁ ସବୁ ପଡ଼େଇକିରି ହୁଏ। ଅଦା ରସୁଣ ପେଷ୍ଟ ବି ପଡେ।
ହୁଁ ହୁଁ।
ଆମର କେ ମାନେ ବେସର କେତେ ପ୍ରକାର ରହୁଛି। ମାଛ ବେସର ରହୁଛି ଚିଙ୍ଗୁଡ଼ି ବେସର ପୋଇ ଶାଗ ବେସର। କେତେ ପ୍ରକାର ବେସର ରହୁଛି। ତମେ ଯେହେତୁ ନନଭେଜ ଖାଉନ ତ ହୁଁ।
ତମେ ବା ଖାଲି ଅଣ୍ଡା ଖାଅ। ତମେ ଆଉ କିଛି ଖାଅନି?
ହଁ ନା ଅଣ୍ଡା ଖାଏ। ଅ ଚିଙ୍ଗୁଡ଼ି ଖାଏ ମାନେ ବେସରରେ ଏମିତି ଅଳ୍ପ ଅଳ୍ପ ଖାଏ ବେଶୀ ଖାଏ ନି ମାଛ ବେଶର ବି ଖାଏନି। ବାକି ଚିଙ୍ଗୁଡ଼ି ଖାଏ ଅଣ୍ଡା ଖାଏ। କଙ୍କଡା ବି କଙ୍କଡା ଏତେ ତ ଏବେ ମିଳୁନି ବାକି କଙ୍କଡ଼ା ଛଡ଼େଇକିରି ମୁଁ ଦିଏ ମୁଁ ଖାଇନି ସିନା କଙ୍କଡ଼ା ଛଡ଼େଇକି ଦିଏ।
ଯା ହୋଉ।
ଭଲ ଲାଗେ ମୁ ଖାଏନି ମାନେ ମୁଁ ନିଜେ ଛଡେଇକି ନିଜେ ଖାଏନି। ମୋ ଭାଇ ମୋ ବଡ ଭାଇ ତ ଯେବେ ସେ ଗାଁକୁୁ ଆସେ ସିଏ ତା ପାଇଁ ଅନା ଯାଏ କଙ୍କଡା ଚିଙ୍ଗୁଡି ଏଗୁଡା ଅ ସେ ମା ମାଛ ଖାଇନି ମା ତା ପାଖରେ ଜଣେ ବସ ତାକୁ ଛଡ଼ାଇଦେବ ତ ମୁଁ ମାଛ ପସନ୍ଦ କରେନି ତ ମାଛ ତାକୁ ଛ ଛଡ଼େଇକି ଦେନି ସିଏ ବଡ଼ ଯେହେତୁ ତାକୁ ମୁଁ ଛଡ଼େଇ ଦେବିନି। କି ମାନେ ସେ ବଡ଼ ସେ ମୋଠୁ ଶିଖ ମୁଁ ତାଠୁ ଶିଖିବା କଥା କିନ୍ତୁ ସେ ମୋ ଠୁ ଶିଖୁଛି ମମି ତାକୁ କୋଉ ମାଛ ଛଡେଇକି ଦିଅନ୍ତି ଆଉ ବାକି ଉମ ଚିଙ୍ଗୁଡି ମୁ ଛଡେଇକି ଦିଏ ତାକୁ ସେ ମୋ ସାଙ୍ଗେ ଖାଇବେ ତ ତାକୁ ଚିଙ୍ଗୁଡ଼ି ଛଡ଼େଇକି ଦିଏ କଙ୍କଡ଼ା ବି କଙ୍କଡ଼ାର ସେଇ ଭିତର ମାଂସଟା ତାକୁ କାଢ଼ିକି ଦିଏ ଏଗୁଡ଼ା ସବୁ ମୁଁ କରେ। ହଁ ଠିକ୍ ଅଛି ଏବେ ଟାଇମ୍ ହେଇଗଲାଣି ତ ପୁଣି କଲ୍ କରୁଛି।
ହଁ।